ଶୁଭୁଚି ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବୋହୁତ ଭଲ ଅଛି କିନ୍ତୁ ଆଜି ଦିନବାର ଯେହେତୁ କିଛି ଖାଇନି। ଭୋକ ବୋହୁତ ଜୋରରେ ଆଉ ଦୁର୍ବଳିଆ ଟିକେ ଲାଗିଲାଣି ଆଉ। ଆଇ ଏ ଯୋଉ ହଉଥିଲା ଶିବ ବିବାହ ତ ଆମ ଘର ପାଖ ଶିବ ମନ୍ଦିରରେ ତ ମୋ ସ୍ଵାମୀ ଆଉ ମୁଁ ମାନେ କର୍ତ୍ତାକର୍ତ୍ତୀ ହେଇଥିଲୁ। ମାନେ ଶିବ ଠାକୁରଙ୍କ ମା ବାପା ହେଇଥିଲୁ। ତ ବାହାଘର କରୁ ହଁ ବାହାଘର କରୁଥିଲୁ ଯେହେତୁ ପୁଅ କରିକି ତ ଉପାସ୍ତ ରହିବ ନା ଖାଲି ମାନେ ଥଣ୍ଡା ପିଇଚି ଦି ତିନି ଗ୍ଲାସ ଥଣ୍ଡା ପିଇଚି ଖରାରେ ଆଉ ଖାଦ୍ୟ ନ ଖାଇଲେ ଛୋଟ ଛୁଆ ଦେହ ଯାହା ଲାଗୁଥିବ ଆଉ।
କି ହଁ ଏବେ ତ ଖରାରେ ଯାହା ନ ଖାଇକିରି ଦେହ ଦୁର୍ବଳ ଆଉ।
ସେବନ କରିବୁ ଠାକୁର ଗଲେନି ପ୍ରସାଦ ସେବନ ହବ। ଭଇ ଛୁଆ ଟା କ ଛାଡିକି ପ୍ରଶଵାସ କଣ କର କି ଯିବା ପାଇଁ କ ନା ମନ୍ଦିର ପଠୁ ଆଉ ବଳ ନାହିଁ ଦେହରେ।
ଆଉ ଦିନ ସାରା ଉପାସରେ ଆଉ
ଦିନ ସ ଉପାସକୁୁ ନୂଆ ଲୁଗା ପିନ୍ଧିଲେ ଯୋଉ ଗରମ ହୁଏ
ବହୁତ ଗରମ ତାପରେ ଏବେ ଯାହା ଖରା ହଉଛି
ହୁଁ ମୁଁ ଟିକେ ଭଲ ଶାଢୀ ଟା କରିଥିଲି ସେ ଶାଢୀ ଗୁଡାକ ମ୍ୟାଚିଂ ସବୁ ତା ସାଙ୍ଗରେ ଚୁଡ଼ି ଫୁଡି ଆଣିଥିଲେି କିନ୍ତୁ ମାନେ ଏବେ ଯାହା କଟନ ପିନ୍ଧିବୁ ଠିକ ଲାଗିବ କିନ୍ତୁ ଅଲଗା ଜିନିଷ ମାନେ ଭାରି କଷ୍ଟ। ମୁଁ କିନ୍ତୁ କଟନ କରିନଥିଲି ତ ସେ ଟିକେ ଭଲ ଟା ନେଇ ଆସିଥିଲି ପିନ୍ଧିଲି ସିନା କିନ୍ତୁ ଏ ଏତେ କଷ୍ଟ ହେଇଛି ମତେ ଗରମ ପାଇଁ ହଁ ବହୁତ ମାନେ ବହୁତ କଷ୍ଟ ମାନେ ସେଠି ଫ ଲାଗିଛି ଯେ କିନ୍ତୁ
ହେଲେ ବି ହଁ ଏବେ ଗରମ କେମିତି ହଉଛି ଯେ?
ପୁଅ ଟାକୁ ନେଇକି ଯାଇଥିଲି ଯେ କିନ୍ତୁ ଏତେ କାନ୍ଦିଲା ସେଠି ପୁରା ଲାଲ ପଡିଗଲା। ମୁଁ ତାକୁ ମୋ ଝିଅ ଯେହେତୁ ବଡ ଏଗାର ବର୍ଷର ଆଉ ନେଇକି ପଳେଇ ଆସିଲି ଯୋଉ ମଙ୍ଗନ ହାଣ୍ଡି ବସେ ଯୋଉ ବାହାଘରରେ ଯେତେବେଳେ ମଙ୍ଗନହାାଣ୍ଡି ବସି ସାରିଲା ମୁଁ ତାକୁ ନେଇକି ତାପରେ ପଳେଇ ଆସିଲି। ତାପରେ ଆମ ଘରଠୁ ଯେହେତୁ ଆମେ ପରପକ୍ଷ ଘର ନା ଆମ ଘରଠୁ ଠାକୁର ବରଣୀ ହେଇକ କି ଯିବେ ବାହା ହେବା ପାଇଁ।
ହଁ ବର ଯାଏ। ଏଇ ଯାଉଛି।
ହଁ ହଁ ଯୋଉ ବରଣୀ ହୁଅନ୍ତି ଠାକୁରଙ୍କୁ ବନ୍ଦା ପନା କରନ୍ତି ହଁ।
ହଁ ହଁ ହଁ
ସେଇତ ହବ ସେଇଠୁ ମଙ୍ଗନହାଣ୍ଡି ପରେ ବାଡୁଅ ପାଣି ଗାଧାନ୍ତି। ମା ଆଉ ବାପା ଦି ଜଣ ଗାଧେଇବେ ଆଉ ଗାଧେଇ ସାରିଲା ପରେ ବରଣୀ ହେବେ ମାନେ ମହାଦେବ ହେବେ ଆଉ ସିଏ ବରଣୀ ହେବାକୁ ଯେତେବେଳେ ଆସିଲେ ମୁଁ ମୋ ପୁଅକୁ ନେଇକି ପଳେଇଆସି ଲିପା ଲାଲ ପଡି ଯାଇଥିଲା ସେଥିପାଇଁ ମୁଁ କହିଲି ନାଇଁ ତାପରେ ଏସି ଅଭ୍ୟାସ ମନ୍ଦିରରେ ହଉଥିଲା ଆମର ଶିବ ମନ୍ଦିରରେ।
ହଁ ହଁ ଆଚ୍ଛା ଆଚ୍ଛା ଆଉ ପାର୍ବତୀଙ୍କ ଏ ମା ବାପା ହେଇଥିଲେ କିଏ?
ଅନ୍ୟ ଆମ ଗାଁ ର ଆଉ ଜଣେ। ତାଙ୍କର ମା ବାପା ହେଇଥିଲେ, ମୋ ଶାଶୁ ଶଶୁର କରନ୍ତି, ଆଜିକୁ ତିନି ବର୍ଷ ହେଲାଣି ଆମେ କରିଆସୁଛୁ, ମାନେ ମୋ ଶାଶୁ ଶଶୁର ସବୁ ବର୍ଷ କରନ୍ତି ଦି ବର୍ଷ ହେଲାଣି କରୁଥିଲେ ଏଇ ବର୍ଷ ମୁଁ ଆଉ ମୋ ସ୍ଵାମୀ ପ୍ରଥମ ଥର କରୁଛୁ ଆ କାହିଁକି ନା ମୋ ଦିଅରଙ୍କର ବାହାଘର ହବ ତ ଠିକ ହେଇକି ରହିଛି ଯେହେତୁ ଆମେ ଟିକେ ବାହାଘର କରିବୁ ବର୍ଷେ ନହେଲେ ଆଉ ଗୋଟେ ପୁଅ ବାହାଘର କରିପାରିବୁନୁ।
ହଁ ହଁ
ସେଥିପାଇଁକା ମୋ ଶାଶୁ ଶଶୁର ନ କରିକା ଆମେ କଲୁ ଆଉ।
ଓହୋ ଏମିତି ସବୁ ଅଛି ନାଇଁ।
ହଁ ହଁ ତ ପୁରା ଯେମିତି ଆମର ଓଡିଆ ଘରର ବାହାଘର ସେମିତି ହିଁ ଏଇଟା ହଁ ସେମିତି ହିଁ ଶିବ ପାର୍ବତୀ। ଙ୍କର ବାହାଘର ପୁରା ସବୁ କଉଡି ଖେଳଠୁ ଆରମ୍ଭ କରିକି ଯେମିତି ଆମର ହଁ ପଇସା ରେ ଏମିତି ସିନ୍ଦୁର ନେଇକି ପିନ୍ଧାଯାଏ।
ହଁ ହଁ ମାନେ କଣ ଏଇଠି ଶିବ ପାର୍ବତୀଙ୍କ ମୂର୍ତ୍ତି ରଖିକି ହଉ
ହଁ ହଁ ନାଇଁ ମୂର୍ତ୍ତି ମୂ ମୂର୍ତ୍ତି ହଉଛି ଛୋଟ ମାନେ ହାତେ ବଡ ହବ।
ଆଚ୍ଛା ଆଚ୍ଛା
ହାତେ ବଡ ହବ ହଁ ସେ ଯୋଉ ଯୋଉ ବି କର୍ମ ହ ବ ସବୁ ଯୋଉଟା ମାନେ ଯୋଉଟା
କୁହନ୍ତୁ ମ୍ୟାମ।
ଆଉ ଯୋଉଟା ବି ହବ ମାନେ ସବୁ ତାଙ୍କର ହାତ ଛୁଆଁଇକି
ହଁ ହଁ ହ ଆଛା ହାତ ଛୁଆଁଇ ଇଆ ଜଣେ ସେଇଟାକୁ କରିପାରିବ।
ହଁ ଆଉ ଜଣେ ମାନେ ସିନ୍ଦୁର ଦାନ ବେଳକୁ ଝିଅର ମା।
ହଁ ହଁ ହଁ
ଆଉ ବାକି ପୁଅର ମା ବାପା କରିବେ ସେ ପୁଅର ବାପା ଆଚ୍ଛା ହଉ।
ଆଚ୍ଛା ଆଚ୍ଛା ଏମିତି ସବୁ ହଉଛି ତାପରେ ହାତ ଗଣ୍ଠି ବି ପଡ଼ୁଥିବ। ହାତ ଘ
ହଁ ଆମର ଓଡ଼ିଆ ର
ଆଚ୍ଛା ଆଚ୍ଛା ଏମିତି ସବୁ ହଉଛି ମୁଁ କେବେ ତ ଦେଖିନି ଯାଏନି ଶୁଣିଥିଲି କେବେ ଦେଖିନି ଏସବୁ କେମିତି ହଉଛି କଣ।
ଆଣିବା ଦେଖିଲେ ସେଟା
ହଁ ହଁ। ମୁଁ ଆଉ କେବେ ଦେଖିନି ତ ଏସବୁ କିଛି। ଏମିତି ଶୁଣିଥିଲି ବାହାଘର କରଉଛନ୍ତି ବାପା ମା ହେଇକିରି। ଆଉ ଯାହା ଆଜି ଆପଣ କହିଲେ ମୁଁ ଜାଣିଲି। ଆଉ ଘରେ ସମସ୍ତେ କେମିତି ଅଛନ୍ତି ଆପଣଙ୍କର? ଶୁଣି ପାରୁଛନ୍ତି କି?